ହାଲୋ।
ହଁ।
ହୁଁ କହ
କଣ କର
ହଁ ବସିଚି ଆଉ।
ଆଛା ଆଉ ଘରେ ସବୁ କେମିତି ଅଛନ୍ତି?
ଭଲ ଅଛନ୍ତି।
ହୁଁ ଆଉ।
କଣ କରୁଥିଲେ କି?
କଣ?
ମୁଁ ତମ ଆକ୍ଚୁଆଲ୍ ତମ ଘର କୋଉଠି?
ମାନେ ନିଜ ଗାଁ।
ହଁ।
ହୁଁ ମୋର ନିଜ ଗାଁ ହୋଉଛି ଇଚ୍ଛାପୁର। ଇଚ୍ଛାପୁର ଭିତରେ ଉଁ ଭିତରେ ଗୋଟେ ମୁଚେନ୍ଦ୍ରି ବୋଲି ଅଛି ସେଇଠି।
ଇଚ୍ଛାପୁର ଟା କୋଉଠି?
ବରମ୍ ପୁର ଷ୍ଟେସନ୍ ତାପର ଷ୍ଟେସନ୍ ରେ।
ଅହ।
ହୁଁ ବରମ୍ ପୁର୍ ଯାଇଛୁ?
ମୁଁ ଯାଇନି ବାକି ଶୁଣିଛି ବରମ୍ ପୁରୁ ସିଲଭର ସିଟି ନା କଣ ଏମିତି ଗୋଟେ କୁହନ୍ତି ବୋଧେ।
ହୁଁ ହୁଁ।
ହୁଁ ହଁ ସିଲ୍ କି ସିଟି।
ହୁଁ।
ମୁଁ ଶୁଣିଛି।
ଆମର ଏଇଟା ଭୁବନେଶ୍ୱର ହୋଉଛି ସ୍ମାର୍ଟ ସିଟି।
ଉଁ ହଁ ସେଟା ସିଲ୍ କି ସେଠି।
କଟ୍ କୋଲ୍ କତା ବୋଧେ ବ୍ଲାକ୍ ସିଟି? କଟକ୍ ହୋଉଛି ସିଲଭର୍ ସିଟି।
ହଁ ହଁ ହଁ। ସେ ମନେ ପଡ଼ୁନଥିଲା କୋଉ ସିଟି ସେ ବ୍ରହ୍ମପୁରୁ। ବରମ୍ ପୁର୍ ରେ ପାଟ ଶାଢ଼ୀ ହୁଏ ନା?
କଣ?
ପାଟ ଶାଢୀ ହୁଏ ନା ସେଠି ବନାଯାଏ ବରମ୍ ପୁର୍‌ ରେ।
ସେଇଟା ମୁଁ ଜାଣିନି କିନ୍ତୁ ଚୁଡ଼ି ପାଇଁ ଫେମସ୍ ଗୋଟେ।
ଉଁ ସିଲ୍କି ପାଟ ପାଇଁ ବୋଧେ। ପାଟ ବରମ୍ ପୁ କୁଅନ୍ତିନି ବରମ୍ ପୁରୁ ପାଟ ବୋଲି।
ଅ ହଁ। ଆଉ?
ଆଉ
ବାଦାମ୍ ଖାଇବୁ?
ବାଦାମ? କୋଉ ବାଦାମ୍ ବାସ୍
ଇଏ ଆଲମଣ୍ଡସ୍।
ଆଲମଣ୍ଡସ୍? ଉଁ ନାଇଁ ନାଇଁ ମତେ ସେ ବାଦାମ୍ ଭଲ ଲାଗେନି। ଏକ୍ଚୁଲି ମୋତେ ଡ୍ରାଏ ଫ୍ରୁଟ୍ ସ୍ ହିଁ ଭଲ ଲାଗେନି।
ହୁଁ ଖାଇବା ବୋହୁତ୍ ଭଲ।
ଡ୍ରାଏ ଫ୍ରୁଟ୍ ସ୍ ପସନ୍ଦ ଏ ସେ ଆଲମଣ୍ଡ କିସ୍ ମିସ୍ କାଜୁ।
କିସ୍ ମିସ୍ ମତେ ଭଲ ଲାଗେନି କାଜୁ ଆଲମଣ୍ଡ ଖାଇବୁ ଚୁଟି ଝଡି଼ବନି ଫେସ୍ ରେ ଅଲଗା ପ୍ରକାର ତ୍ଵଛା ଆସିବ।
ହଁ କି?
ହୁଁ।
ଓହୋଁ ମୁଁ ଜାଣିନି ପିଖି ମତେ ପସନ୍ଦ ନୁହେଁ ବି।
ମତେ? ମୁଁ ଚୁଟି ବୋହୁତ୍ ହି ଯେବେ ଝଡି଼ଲା ନା ମୁଁ ସେବେ କଣ କଲି କହିଲୁ? ସବୁଦିନେ ସକାଳେ ପାଞ୍ଚଟା ଆଲମଣ୍ଡସ୍, ପାଞ୍ଚଟା କାଜୁ।
ଆଛା ହଁ ତ କମିଗଲା?
କମିଲା ଆଉ ତୋର ଛାଡି ଦେଇଛି ଏବେ।
ଓହୋ,
ଫେସ୍ ରେ ବି ଅଲଗା ପ୍ରକର ଗ୍ଲୋ ଆସିବ। ବିଟ୍ ରୁଟ ଖାଇବୁ।
ଓହୋ ସେଗୁଡା ତ ଖାଇଲେ ଫେସ୍ ଗ୍ଲୋ କରିବ ବାକି ମତେ ଏକ୍ଚୁଲି ମତେ ଡ୍ରାଇ ଫ୍ରୁଟସ ହିଁ ପସନ୍ଦ ନୁହେଁ,
ତାହେଲେ ତୁ କଣ କରିବୁ କହିଲୁ କ୍ଷୀର ଯେଦି ପିଇବୁ ପକେଇକି ପିଇଦବୁ।
କ୍ଷୀର ତ ମୁଁ ପିଏନି।
ଇମା ସେଟା କ୍ୟାଲସିୟମ।
ମତେ ଭିଟା ଭିଟ୍ ଖାଇବା ମତେ ଭଲ ଲାଗେ। ଖାଲି ଆଳୁ ଭଲ ଲାଗେ।
ହୁଁ,
ହ ହୁଁ
ବୁଢି ହେଇ ଚାଲି ପାରନ୍ତିନି ବୋଲି କୁହନ୍ତି ବଡ ମାନେ
ହଁ-ଅ-ଅ-ଅ,
ହୁଁ,
ଆଉ କଣ କରୁଥିଲେ? ଆଉ ମମି ବାବା କଣ କରୁଛନ୍ତି?
ହ ଅଛନ୍ତି ସମସ୍ତେ
ଶୋଇକି ଉଠି ବି ସାଇଲଣି?
ହଁ ହଁ,
କଣ ଏତେ ଜଲଦି ଉଠି ପଡିଲଣି?
ସବୁବେଳେ ରହୁଛନ୍ତି ନା ଏମିତି ଶୋଇବେ ଏମିତି ଉଠିବେ
ଜାଣିଛୁ ମୁଁ ଏ ଆଇ ରେ ପାସ୍ ଫୋଟୋ ଜେନେରେଟ କଲି,
ହଁ,
ହୁଁ,
କେମିତି ଆସିଲା ରେଜଲ୍ଟ?
ଭଲ ଆସିଲା ମୁଁ ତୋତେ ପଠେଇବି ଦେଖିବୁ ହେଲା।
ହଁ ହଁ,
ମୁଁ ମାର୍କ କରିସାରିଲିଣି।
ବାହାର ବି କରି ସାରିଲୁଣି?
ହୁଁ,
ଆଉ ମୋର ବି ତାହେଲେ ଟିକେ ବାହାର କରିଦଉଛି ଚାଟ ଜି ପି ଟି ରେ।
ତୁ ହିଁ ବାହାର କରିବୁ ମୁଁ କୋଡିଏ ଥର ତାକୁ ରିକ୍ୟୁଷ୍ଟ୍ କଲାକୁ ସେମ୍ ଫେସ୍ ବାହାର କଲା ସିଏ।
ହଁ,
ତତେ ପଠଉଛି ଦେଖିବୁ।
ହଉ,
ତମ୍ ପକେ ମାନେ ଚା ଜି ପି ତୁ ହିଁ ପ୍ରୋମ୍ଟ୍ ମାଗିବ ତାକୁ ହିଁ ଦବୁ ତାକ ପକେଇବୁ ଆଉ ସେ ଭଲ ଜେନେରେଟ୍ କରିବ। କିନ୍ତୁ ତାକୁ ଆମେ ସିଧା ବ ସିଧା ତାକୁ କହିବାର ଅଛି ମାନେ ଆମ ଭାଷା ସେ ଯେମତି ବୁଝିପାରିବ।
ମାନେ ଆମେ କଅଁ କହିବି ତାକୁ ଲାଷ୍ଟ୍ ରେ।
କହିବୁ କି କାଁ ପ୍ଳିଜ୍ ସ-ଅ-ଅ ଜେନେରେଟ୍ ପାସ୍ ଫୋଟୋ। ହଁ କି ଆଉ ସିମ୍ପୁଲ ମାନେ ଫର୍ମାଲ କ୍ଲଥଶ୍। ଧର ଆମେ କେମିତିଆ ଡ୍ରେସ ପିନ୍ଧିବା ନା ଫର୍ମାଲ ହେଲେ ସେ କୁର୍ତୀ ଗୋଟେ କରିକି ଦବ
ଆଚ୍ଛା ଆଚ୍ଛା।
ହୁଁ।
ଆଚ୍ଛା। ଲେ ମୋର ବି କାଢିବାର ଅଛି ତ ସେଥିପାଇଁ
ହୁଁ ହୁଁ।
ଓହ ଆଜି ତମ ତ ଘରେ କଣ ପିଠା ହୋଉଛି?
ନମସ୍ତେ ଆମ ଘରେ କଥା ପଚାରୁଛୁ?
ହୁଁ ଉଁ।
ପିଠା କିଛି ହଉନି ତ
କାଇଁ
କଣ ସ୍ପେଶିଆଲ୍ ଯେ ପିଠା କରାହବ?
ନାହିଁ ଏମିତି ପିଠାପଣା ସେମ୍ତି କରନ୍ତିନି ତମର୍ ନାଇଁ ପିଠା ହେରୀକା
କରନ୍ତି ବେଳେ ବେଳେ
କୋଉ ପିଠା କରନ୍ତି ତମର?
କାକେରା ଆରିସା
ଆରିସା କରିଆସେ?
କରନ୍ତି ମାନେ କଣ କହିଲୁ ଉଁ ଆଉ ଜଣଙ୍କୁ ଡାକିକି ହେଲ୍ପ ନେଇକି କ
ଆଛା ଆଚ୍ଛା।
ହୁଁ।
ମଣ୍ଡା ପିଠା ହେରିକା ହୁଏ?
ମଣ୍ଡାପିଠା ହୁଁ
ଯୋଉ ଚାଉଳରୁ ହୁଏ ଗୋଲ୍ ଗୋଲ୍
ହଁ ଜାଣିଚି କଦଳୀପତ୍ର ପିଠା ହୁଏ।
ବେସ୍ କରି ପରୁଁଆ ଅଷ୍ଟମିରେ ସେଟା ବେଶ୍ କରି ହୁଏ।
କଦଳୀ ପତ୍ର ପିଠା।
ଆରିସା କରିବା ଟିକ୍ କଷ୍ଟ ନା?
ଆରିସା ବହୁତ୍ କଷ୍ଟ ସେଥିରେ ଯଦି ଜ ଖଳି ଯାନ୍ତି ବାନେ ଟିକେ ମେନ୍ କଷ୍ଟ ଯଦି ନ ହେଲା ନା ଫୁଲ୍ଲୀବନି ଭାଙ୍ଗିଯିବ ସବୁ। ହୁଁ ହଁ ତମେ କରିଛ? ନୁଆ ଡିଜାଇନବାଲା ଅଛି ନା
ଚାରିଶହ ପାଞ୍ଚଟଙ୍କା
ଆମର ବି ବନାନ୍ତି ମୋ ଭାଉଜ ଯିଏ ସିଏ ବି ବହୁତ୍ ଭଲ ବନାନ୍ତି ଆରିସା। ସେତେବେଳୁ ନା ଆଇଚ ହୋଉ। ଆମର ବି ସେମିତି ଆରିସା ପିଠା ମଣ୍ଡା ପିଠା କକେରା ପିଠା ଏବେ ଯୋଉ ତ ବର୍ଷା ଦିନ ଆସିଲାଣି ଯୋଉ ତାଳ ନୁହଁ ସେଟ୍ ଯୋଉ ପାଚିଲେ ପିଠା କଲେ ପାଚିଲେ ପିଠା ହୁଏ? ଆମର ପାଚିଲା ତାଳରେ ପିଠା ହୁଏ।
ଆଉ ଗୋଟେ ଖରା
ହଁ।
ଖରା ଦିନରେ ତାଳ ଗୁଡ଼ାକ ପଡ଼ିଯାଏ ତଳେ। ଏ ପଡ଼ିଗଲା ଖିଯାଏ ଶୁଖିଗଲା ପରେ ସେ ଭିତରେ ଗୋଡ଼େ ଧଳା ଧଳା ବାହାରେ।
ହଁ ତା ଗଜା ସେଟା ହାଣିକି ଖାଆନ୍ତି।
ଏ ମା ସେ କି ଟେଷ୍ଟ୍!
ମିଠା ମିଠା ଲାଗେ ବହୁତୁ ବହୁତ୍ ଖାଇଛି ଆମେ ଛୁଆ ବେଳେ। ଏବେ ବି ଯଦି ଘରକୁ ଯାଏ ଏବେ ବି ଖାଉଚୁ।
ମୋ ପାଇଁ ଆଣିଦବୁ।
ସେଥିରେ ଗୁଣ୍ଡ ଗୁଣ୍ଡ ଝଡ଼ିବ ଯୋଉ ସେଠାରୁ ପଡ଼ିଥିବ ନା ତା ଉପରେ ପାରୁ ପାରୁଥିବ।
ନା ଜଣେ ଜଣେ କଣ କରନ୍ତି ନା ଫୋନ୍ ରେ ତାକୁ ସାଇଜ୍ ରେ କାଡ଼ିକି ଶୁଖେଇ ଦିଅନ୍ତି। ମୁଁ ଯାଇକି ବାରିରେ ଆଈ ଘର ବାରିରେ ମୁଁ ଯାଇକି ଖାଏବି। ମୋ ଆଈ ଶୁଖେଇ ଯାଇଥିବ ତ ରାତିରେ କଣ ଗୋଟେ କରିବ ବୋଲି ମୁଁ କିନ୍ତୁ ଆମେ ପିଲା ଦଳ ଯାଇକି ସବୁ ଖାଇଦଉ କି ଟେଷ୍ଟ!
ସେଥିରେ ପିଠା ବି ହୁଏ ଜାଣିଚୁ?
ହୁଁ ଶୁଣିୁଥିଲି ଜାଣିନି ବାକି।
ସେଥିରେ ପୋଡା ପିଠା ହୁଏ ବଡ ପିଠା ବୋଲି କୁହନ୍ତି।
ହୁଁ ହଁ ପୋଡ ଆଜି ପୋଡ ପି ଦେ ଖାଇଛି ନା?
କେ କ ବନେଇଥିଲ?
ମୋନାଲିସା ଘର ବନେଇଥିଲେ ମୋ ପାଇଁ ଆଣି ଦେଇଥିଲା ସେ।
ଆଚ୍ଛା ଆଚ୍ଛା।
ହଁ।
ଆଜି କ୍ଲାସ ହେଇଥିଲୁ?
ହୁଁ ବିନ ମ୍ୟାମ କ୍ଲାସ୍ ନେଲେ ପା।
ହଁ ହଁ।
କୋର କୋରେ
ଆଉ
କଣ ଖାଇଲୁ?
ମୁଁ ତ ଆଜି ଯା ଗଲା ବେଳକୁ ହଁ।
କଣ ଖାଇଲୁ ତୁ?
ଆଜି ଭାତ ତ ସାଗ ମୁଗ ଭେଣ୍ଡି ଆଳୁ ଭଜା ଡାଲି ଆଳୁ ଚଖା। କାକୁଡି ବିଲାତି ପିଆଜ ସାଲାଟ।
ଇତ୍ୟାଦି। ଆଜି ଖାଇବା ବନେଇ ନଥିଲି ନେଇକି ଆସିଥିଲି।
ହୁଁ ହୁଁ ହୁଁ।
ସେଥିପାଇଁ ଏତେ ଶାଗ ମୁଗ ହେରିକା ଖାଇଲୁ କିନ୍ତୁ ଶାଗ ମୁଗ ବହୁତ ଟେଷ୍ଟି ଥିଲା ରେ।
ହୁଁ, ହୁଁ, ହୁଁ। ଏବେ କପଡା କାଟିକି ସିଲେଇ
ବାତ
ହଁ। ହଉ କାଲି କଲେଜ ହଉ ହଉ। କାଲି କଲେଜ ଗଲେ ପ ଟି ଙ୍କର ପାସପୋର୍ଟ ସାଇଜ ଫଟୋ କାଢିଦବୁ ଚାଟ ଜପିଟି ରେ।
ହଉ ତୁ ଆସିବୁ ଟି।
ହ ହଁ ଯିବି କାଲି।
ହଉ ହଉ।
ହଉ ରଖୁଚି।
ହୁଁ ହୁଁ ବାସ୍ ଆଉ ଶୁଣେ।
ହ
ହୁଁ ହ ହ
ତୋ କଥା କିଛି ଶୁଭୁନି ତ ତୁ ସେଥିପାଇଁ ମୁଁ ଏବେ ରଖୁଛି ପରେ ଫୋନ କରୁଚି।
ହଉ ହଉ।
ହାଲୋ।
ହଉ ରଖେ।
ରଖୁଚି।
ହଁ, ହଁ।
ହଉ, ହଉ। ନାଇ ନାଇ ଏଗାର ବାର ମିନିଟ ହେଲାଇଁ। ହଁ ଦଶ ଟି ଯେମିତି ହେଇଚି କି ନାଇଁ ଫୋନ ଟା କାଟି ଦଉଛି ନା।